ଜଗନ୍ନାଥ
ଶ୍ରୀ ଜୟ ଜଗନ୍ନାଥ ଶ୍ରୀ ଜୟ ଜଗନ୍ନାଥ। ଆଉ ଆପଣ ସକାଳୁ ନିଜେ ଉଠିକି ନିତ୍ୟକର୍ମ ସବୁ ସାରିଲେଣି?
ନିତ୍ୟକର୍ମ ଆଜ୍ଞା ଆଜି କଣ ବର୍ଷା ଟା ଜୋର ହୋଉଛି ତ। ତାପରେ ସକାଳୁ ଉଠିଲା ବେଳକୁ ଟେ ଡେରିଟେ ହେଇଗଲା ଆଠଟା ଖଣ୍ଡେ ହେଇଗଲା। ଆଉ କାଲି ଟିକେ ଲେଟ୍ ରେ ହୋଇଲି କାଲି ମୁଁ ଫେରିଲା ବେଳକୁ ଡୟୁଟିରୁୁ ମୋର ଏଗାରଟା ପରେ ହେଇଗଲା କାଲି ଟିକେ ଆସିଲା ବେଳୁକୁ ନା ଗାଡିର ଟିକେ ପ୍ରୋବଲମ୍ ହେଲା କାଇଁ ନା କାଲି ବର୍ଷା ଫର୍ଷା ହୋଉଥିଲା। ତେଣୁ ଗାଡି ଗଲା ଦେଖି ନଥିଲି ଯେହେତୁ ମୁଁ ଆମର ଆମ ବସ୍ ରେ ତ ନିର୍ଭର କରିଥିଲା ଆମ ବସ୍ ଟା ପଳେଇଥିଲା। ଅଟୋରେ ଆସୁଥିଲି ତେଣୁ ଅଟୋ କାଲି ମିଳିଲାନି। ଆଉ ଯୋଉ ଅଟୋ ଆଇଲା ହାତ ଦେଖେଇଲି ଯମା ରହିଲେନି ଏ କାଲି ପାଗ ଯୋଗୁ ଗାଡ଼ି ବାଲା ଟିକେ ସରିବେ ତାପରେ ଆଜ୍ଞା ମୁଁ ଯାହଉ ମୋର ଅଫିସ୍‌ ଷ୍ଟାପ୍ ଜଣେ ଆଇଲେ ତାଙ୍କୁ କହିକି ପଳେଇ ଆଇଲି କଳ୍ପନା ଛକ ତାପରେ କଳ୍ପନା ଛକରୁ ଅଟକୁ ଅପେକ୍ଷା କରି ଅଟରେ ଆଇଲି କିନ୍ତୁ ଅଟୋ ମଳିଲାନି ଯାଆ ହଉ ଗୋଟେ ହୃଦୟ ମାନ ବ୍ୟକ୍ତି ଆଣିକି କାରଟା ଲଗେଇଲେ କହିଲା ମୁଁ ସେବା କରୁଚି ମୁଁ ପଇସା ନିଏନି ହେଟୁ ଆଣିକି ଯାଆ ହେଉ ଛାଡ଼ିଦେଲା। ଆଜ୍ଞା ସେଯୋଉ ଭଳିଆ ଗାଡ଼ି ଚଲଉଥିଲା ଆଜ୍ଞା। ସିଏ ମଦ ପିଇଥିଲା ତେଣୁ ମୁଁ ତାଙ୍କୁ ଜୁହାର ହେଲି ପ୍ରଭୁ ମୁ କି ଭୁଲ୍ କଲି ମୁଁ ଠାକୁରଙ୍କୁ ଡାକିଲେ ହେପ୍ରଭୁ ମତେ ଟିକେ ଭଲରେ ପହଞ୍ଚେଇଦେନେ ମୁଁ ଓହ୍ଲେଇ ପଡ଼ିବି ପଣି ସଳା ପୁଛେ ନହେନେ ନେଇକି ପଳେଇବ କୁୁଆଡ଼େ ସେଟା ପୁଣି ଆହୁରି ବଡ଼ ଡେଞ୍ଜର ତେଣୁ ଯାହା ହଉ ଭଲରେ ଆସି ପହଞ୍ଚିଗଲି ବୁଝିଲେକି?
ନାଇଁ ନାଇଁ ଦେଖନ୍ତୁ ଭଗବାନ୍ ଯେହେତୁ ଆପଣଙ୍କ ସହିତ ଅଛନ୍ତି କିଛିବି ଅସୁବିଧା ହବନି ଆପ ଆପଣ ଜମା ସେବିଷୟରେ ଚିନ୍ତା କରନ୍ତୁନି ଆପଣ ବା କହୁଥିଲେ ଗାଡ଼ି ଆଣିଥାନ୍ତେ ଗାଡ଼ି ଆଣିଦେଲେ ଆପଣଙ୍କୁ ଆଉ କିଛି ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ିବେନି। ଗାଡ଼ି ଆପଣ କେବେ ଆଣିବେ?
ଆଜ୍ଞା ଦେଖନ୍ତୁ ଗାଡ଼ି ଜଣେ ଲୋକ କହୁଥିଲେ ବିକିବେ ବୋଲି ସିଏ ତାଙ୍କର ଦିଟା ଗାଡ଼ି ଅଛି ଗୋଟେ ଆକ୍ଟିବା ଫାଇବ୍ ଟି ଆଉ ଗୋଟେ ଆକ୍ଟିବା ଫୋର୍ ତେଣୁ ସେରେଟ୍ ବାଟ କଥା ହେଇଥିଲୁ ସିଏ ଆକ୍ଚୁଆଲି ହଉଚି କଣକି ସେଯୋଉ ଲୋକ ବିିକିବ ସେହଉଚି ସରକାରୀ ଚାକିରି ତେଣୁ ସିଏ ତାଙ୍କର ଟାଇମ୍ ତେଣୁ ସେଟାଇମ୍ ଆଠଟା ଭିତରେ ସକାଳୁ ନହେଲେ ସନ୍ଧ୍ୟା ସାତଟା ପରେ ତେଣୁ ସନ୍ଧ୍ୟା ସାତଟା ଆଠଟା ପରେ ଆଉ କୁଆଡ଼େ କାମ ଥିବ ପଳଉଚନ୍ତି ତାପରେ ସକାଳେ ତାଭିତରେ ଆମେ ଯାଇକି ପହଁଚିବା ଦରକାର୍ ଆମର ଯୋଉ ମିଡିୟଟରଟି ବୁଝାବୁଝି କରିଚି ସିଏ ପୁଣି ସମୟ ଦରକାର ଏମ୍‌ତି ଅସୁବିଧା ଭିତରେ ସିଏ ରହୁଚି ତେଣୁ କେହି କେମିତି କଣ ହବ ମୁଁ ସେଇଆ କହୁଚି ମୁଁ ଭାବିଥିଲି ସଣ୍ଡେ ବେଳକୁ ଆଉ ସକ୍ ସେଘରେ ଥିବେ ସ ସକାଳିଆ ଦିନେ ଯାଇକି ତାଙ୍କ ଗାଡ଼ି ଫାଡ଼ି ଦେଖାଦେଖି କରି ତେଣୁ କରିବି ଆଉ ନହେଲେ ଆଉ ଗୋଟେ ଆଡ୍‌ଭେଟର ଗାଡ଼ି ଗୋଟେ ବୁଝାବୁଝି ହଉଚି ଦେଖିବି କୋଉଟା ସୁବିଧା ହଉଚି ମୋଯୋଗ କୋଉଠି ଅଛି ଦେଖିକି ଗାଡ଼ି ଆଣିବି ଆଉ କଁ କରାଯିବ।
ହଁ ସେଇଆ ନୁହଁତ କଣ ଏମିତିତ ଗାଡ଼ି ଆଣିବାକୁ ହିଁ ପଡ଼ିବ ଆପଣଙ୍କର ସାଙ୍ଗବା କଣ କାଲି ଯାଇଥିଲେ ଗାଡ଼ି ଦେଖିବାକୁ ସେଦେଖିଲେ ଗାଡ଼ି?
ହଁ ସେଗାଡ଼ି ଦେଖିଚିନା ଦେଖିଚନ୍ତି। ସେଯୋଉ ମାଲିକ ସହିତ ମାନେ ଭଲରେ କଣ୍ଟାକ୍ଟ ହେଇନି କାରଣ ଏ କେତେ ପଇସା ନବ କଁ କରିବ ଧର ଯୋଉ ଯୋଉ ଲୋକଟି ବୁଝିଚି ସିଏ କଣ ଅଧିକ ପଇସା ଆମକୁ କଉଚି ତାଙ୍କ ମାଲିକ ସହିତ କଥାହବୁ ତାପରେ ତାପରେ କାଗଜ ପତ୍ର ଓକେ କରିବେକି ନାଇଁ କାଗଜ କଥାଟା ଆଗେ ଓକେ କରିବା ଦରକାରନା। ତେଣୁ କାଗଜ ପତ୍ର ଓକେ ହେଇଗଲେ ଆମର ଗାଡ଼ିରେ କିଛି ଅସୁବିଧା ହବନି। ତେଣୁ ଦେଖାଯାଉ ଏରବିବାର ଦିନ ଗଲେ କାରଣ ଗାଡ଼ିଟା ଚଢ଼ିବା ମାନେ ଭୁବନେଶ୍ୱରରେ ତମ ଗାଡ଼ିରେ କାଗଜ ପତ୍ର ଦରକାର୍। ତେଣୁ ସେମାନେ ଚାଷ କରିବା ପୁଣି ଆମ ନାଁକୁ ଆଗର ପୁତ୍ର ତେଣୁ
ହଉ ତାହେଲେ ହଉଛି ଗାଡି ଟା ତ ନିହାତି ଦରକାର, ହଉ ଆପଣ ଅ ଏମିତି କରୁନାହାନ୍ତି ଆପଣ ମାନେ ସକାଳୁ ଉଠିବେ ନିତ୍ୟକର୍ମ ସବୁ ଆ ମାନେ ସାରିବେ ବୁଝିଲେ ନିତ୍ୟକର୍ମ ସବୁ ସାରିକି। ଗାଧେଇ ପାଧେଇକି ତାପରେ ପଳେଇବେ ହେଲେ ଗାଡି ଟା ଥିଲେ ଆପଣ ଟିକେ କମ ସମୟରେ ଯାଇକି ପହଞ୍ଚନ୍ତେ କାଲି ଯୋଉ ବସ୍ ଯେ ଗଲେ କେତେବେଳେ ଯାଇଁକି ପହଞ୍ଚିଲେ?
ନା ଭଲସ ଯୁଆ ଆମ ଘର ଟୁ ଏଇଟୁ ଆଠ କିଲୋମିଟର ହବନି ଅଳ୍ ପ ବାଟ ମୁଁ ଚାଲିକି ପଳାଏ। ତାପରେ ବସ ଆସଚି ବାରଟା ପଇନ୍ତିରିସ ରୁ ବସରେ ଆମେ ମୁଁଠି ପଳଉଛି ଦଶ ଗଡ ଛକରେ ଏଠି ମୁଁ ଅଟୋଷ୍ଟାଣ୍ଡ ପାକଠୁ ଅଟୋଷ୍ଟାଣ୍ଡ ରେ ଅଟୋ ଷ୍ଟାଣ୍ଡ ର ସାଙ୍ଗେ ସାଙ୍ଗେ ଗାଡି ମିଳିବନି ତେଣୁ ଯୋଉ ଗାଡି ଗୁଡା ରନିରେ ଯାଉଛନ୍ତି ସେମାନେ ନେବେନି କାରଣ ସେବାଟ ସେଠି ଯୋଉ ଷ୍ଟାଣ୍ଡ ବାଲା ଅଛନ୍ତି ସେ ଷ୍ଟାଣ୍ଡ ବାଲା ଲୋକ ଉଠଦେବେନି ମାନେ ସେମାନେ ନେବେ। ତେଣୁ ସେମାନଙ୍କ ଗାଡିରେ ଅ ଚାରି ପାଞ୍ଚ ଜଣ ଲୋକ ନହେଲା ପର୍ଯ୍ୟ ନ୍ତ ସେମାନେ
ତାପରେ ଆମେ ଯାଇ
ଆପଣ ଗୋଟେ କାମ କରନ୍ତୁ ଆପଣଙ୍କର ଫୋନ ଟା ନା ଆପଣଙ୍କ ପା ଟି ପାଖରେ ନେଇକି ହିଁ କଥା ହୁଅନ୍ତୁ ନହେଲେ ମଝିରେ ମଝିରେ ଆପଣଙ୍କ କଥା ମତେ କିଛି ଶୁଭୁ ନାହିଁ। ଆପଣ କାଲି ଯୋଉ ଆସିଲେ ଆପଣ ପୁରା ଆପଣଙ୍କ ଅଫିସ ପାଖରୁ ଆସିକି ତାଙ୍କ ଘର ପାଖରେ ମାନେ ଟିକେ ଦୂରରେ ଓଲ୍ହେଇଲେ ଇଲେ ନା କଣ?
ହଁ ମାନେ ଅ ପ ବାଟ ମାନେ ଚାରି ପାଞ୍ଚ ମିନିଟ ଲାଗିବ ଚାଲିବା ପାଇଁ ପାଞ୍ଚ ମିନିଟ୍ ବି ଲାଗିବନି ଆହୁରି କମ୍।
ଆଚ୍ଛା ଆଚ୍ଛା, ମାନେ ପାଞ୍ଚ ମିନି ମାନେ ପାଞ୍ଚ ମିନିଟରୁୁ ଟିକେ କମ୍ ସମୟରେ ଆପଣ ଆସିକି ଏ ମାନେ ପୁରା ପହଞ୍ଚ ଞ୍ଚି ଗଲେ ଆପଣଙ୍କୁ ସେଇଠୁ ଡ୍ୟୁଟିର ସମୟ ସରୁଛି କେତେବେଳେ?
ମୋର ଆକ୍ଚୁଆଲି ଦଶଟାରେ ସରିଯାଉଛି। ତେଣୁ ଅନ୍ୟ ଜଣେ ଷ୍ଟାଫ୍ ଆସିଲେ ମୁଁ ଯାଇକି ଆସିବି ତେଣୁ ସେ କାଲି ଟିକେ କଣ କି ତାର ଅନ୍ୟ ଜାଗାରେ ଡିଉଟି ଥିଲା। ସେ ଡିଉଟି ସାରିଲା ତାପରେ ଖାଇକି ଆସିବ ନା ନାଇଁ ପୁଣି ରାତି ସାରା ରହିବ ନା। ତେଣୁ ସେ ଟିକେ ଖାଇକି ଆଇଲା ତାର ଦଶ କୋଡିଏ ମିନି୍ ଲେଟ୍ ହେଲା ଗୋଟେ ହୋଟେଲ ରେ ଖାଇକି ଆଇଲା। ତେଣୁ ତା ଦଶ କୋଡ଼ିଏ ମିନିଟ ଲେଟ୍ ହେଲା ମୁଁ ତ ତଥାପି ଦଶଟା କୋଡିଏ ପଚିଶ ହେଇଗଲା ବାହାରିଲାକୁଏଠୁ। ଯାହାଉ ବାହାରିବାର ଭଲ ସୁଯୋଗ ଟେ ମତେ ମିଳିଲା। ଅ ବହୁତ ପିଲା ଆସୁଥିଲେ ଆଡ ଦଶ ଜଣ ପିଲା ତାଙ୍କର ଦଶଟା ଡିଉଟି ସରିଲା। ସେମାନେ ସବୁ ଆସିଲେ କିଏ ଯିବ ଖଣ୍ଡଗିରି କିଏ ଆଇଗଣିଆ କିଏ ଜଟଣୀ ଏମିତି ସବୁ ଯାଉଥିଲେ ତେଣୁ ମତେ କହିଲେ ମୁଁ ଭାବିଲି ମୁଁ ମତେ ନେଇ ରସୁଲଗଡ ଛକରେ ପଳେଇଲେ। ଆଉ ମୁଁ ସେ ଟୁ ଅଟୋ ପାଇକି ପଳେଇବି ଆଉ ତେଣୁ ଟା ଇଏ ଲୋକ ଆସିଲାନି ଡେରି କଲା ତେଣୁ ମୁଁ ଆଉ ତାଙ୍କ ସାଙ୍ଗରେ ଆସିପାରିନି ତେଣୁ ଲାଷ୍ଟ କ ଆଉ ଜଣେ ଷ୍ଟାଫ୍ ଆଇଲେ। ସେ ତ ଆସିଲେ ମୋରିକତିର ସବୁ ଫାଇଲ ସିଗ୍ନେଚର କରି ଆସିବେ। ତେଣୁ ମୁଁ ତେବେ ଭାଇନା ଆପଣ କୋଉଠିିକି ଯିବେ ନା ମୁଁ ସାମନ୍ତାର ପୁର ଯିବି। ଆଉ ମାନେ ଭାଇନା ମତେ ଟିକେ ନେଇ ଛାଦେବେ ଟିକେ ରସୁଲଗଡରେ ମୁଁ କଳ୍ପନା ଛକ ପର୍ଯ୍ୟନ୍ତ ଯିବି। ବଡ ଗଡ଼ ବ୍ରିଟ କଲୋନୀ ଯିବି ସେ କହିଲେ ହଉ ଠିକ ଅଛି ହେଲମେଟ ତ ନାହିଁ। ଏଇ ହଉଛି ତାହା ହଉ ସେ ବ୍ୟକ୍ତିଟି ଯାହା ହଉ ମତେ ନେଇକି ଆଇଲା ଆସିଲା ପରେ ମୁଁ ଭାବିଲି ବୋଧେ ମତେ ରସୁଲଗଡ ଛକରେ ଓହ୍ଲେଇଦବେ କଣ କରିବେ କିନ୍ତୁ ଯାହା ହଉ ସେ ଲୋକ ଲୋକଟି କହିଲା ଆପଣ କଳ୍ପନା ଛକରୁ କେମିତି ଯିବେ? ଏମିତି ସବୁ ପଚାରିଲା ତାପରେ ମୁଁ କଳ୍ପନା ଛକରୁ ଅଟ ଫଟ ରେ ପଳେଇବି ଆଉ ଯଦି ମୁଁ ରବି ଟକିସ ଛକ ପଳେଇ ହେଇଥାନ୍ତେ ସେଇଟା ବି ହେଇଥାନ୍ତା ଯାହା ହଉ ମୁଁ ତାଙ୍କ ସାଙ୍ଗରେ ଆଇଲି। ସେ ରସୁଲଗଡ ନ ରଖି ସେ ମତେ କଳ୍ପନା ପର୍ଯ୍ୟନ୍ତ ଆଣିକି ଦେଲେ ଛାଡିଲେ। ଆଉ ତେଣୁ ଯାହା ହଉ ସେ ଲୋକଟି ମତେ ସାହାଯ୍ୟ କଲା।
ଆଛା ଆପଣ ନା ଯଦି ରବି ଟକିଜ ରେ ଓହ୍ଲେଇ ଥାନ୍ତେ ତାହେଲେ ଆ ଆପଣଙ୍କ ଘରକୁ ଆସିବାକୁ ବୋଧେ ଟିକେ କମ ସମୟ ଲାଗିଥାନ୍ତା କଳ୍ପନା ଅପେକ୍ଷା ମୁଁ ଠିକ୍ କହିଲି ନା?
ହଁ ହଁ କଳ୍ପନା ଅପେକ୍ଷା ରବି ଟକିଜ ଛକ ଟିକେ ପାଖ ହେଇଥାନ୍ତା। ତାପରେ ନହେଲେ ମୁଁ ମୋ ଝିଅକୁ କହିଥାନ୍ତି ଗାଡି ନେଇକି ଯାଇଥାନ୍ତା ମୁଁ ପଳେଇ ଯାଇଥାନ୍ତି ମୁଁ ସେୟା ଭାବୁଥିଲି ତଥାପି ମୁଁ କହିଲି ଝିଅ ପିଲାଟା ରା ରାତିରେ କାହିଁକି ଏଗାରଟା ହେଲାଣି ଆଉ ଭଲ ହବନି ଏଗାରଟା ଏଥିରେ ଆଉ ଗୋଟେ ଗାଡିଟା ନେଇକି ଆସିବାକୁ ମୁଁ ମାନେ ଭଲ ମନେ କରିନି ତେଣୁ ମୁଁ ତାଙ୍କୁ କହିଲିିନି ମଇନାଙ୍କର ମୁଁ ପଳେଇବି ଏମତି ନହେଲେ ମୋର ଆଜ୍ଞା ଚାଲିବାର ଅଭ୍ୟାସ ଅଛି। ମୁଁ ଚାଲିକି ଭଲ ପାଞ୍ଚ କିଲୋମିଟର ଦରକାର ପଡିଲେ ମୁଁ ଚାଲିକି ପଳାଏ। ତେଣୁ ହୁଁ ଆଉ ମୁଁ ସେଥିପାଇଁ ଜଣେଇ ନାହିଁ ପିଲାଙ୍କୁ ଆଉ କଣ ଦା ରାତି ଏଗାରଟା ନା ଝିଅ ପିଲା ଆସିବ ହଁ ତାପରେ ରାସ୍ତାରେ କୁକୁର ଗୁଡା ବହୁତ ଉତ୍ପାତ କରୁଛନ୍ତି। ରାସ୍ତା ପାର ହବା ଇଏ କରିବା ତେଣୁ ମୁଁ ସେ ସେଥିପାଇଁ ତେଣୁ ଗାଡି ଚଲା କ ମାନେ ଇଏ ମନେକରେ ଅସୁବିଧା କ ମୁଁ ଚାହଁନି ଟୋଟାଲି ବୁଝିଲେ କି?
ଆପଣ ଗୋଟେ କାମ କରୁନାହାନ୍ତି ଆପଣ ଯେତେବେଳେ ଦିନ ଦିଟାରେ ଯାଉଛନ୍ତି। ସେତେ ପର୍ଯ୍ୟନ୍ତ ଆପଣ ଗାଡ଼ି କିଣିନାହାନ୍ତି ସେତେ ପର୍ଯ୍ୟତ ଆପଣ ଗୋଟେ ହେଲମେଟ୍ ଧରିକି ଯାଉନାହାନ୍ତି। ମାନେ ଆପଣଙ୍କର ଅଫିସ ର ଷ୍ଟାଫ୍ ଯୋଉ ବାହାରିବେ ରାତି ଦଶ ଯୋଉ ସାମନ୍ତରାପୁର ଆସୁଛନ୍ତି ତାଙ୍କ ସହିତ ହିଁ ପୁରା ପଳେଇ ଆସିବେ। ଆପଣ ରବି ଟକିିଜରେ ଓହ୍ଲେଇ ପଡିବେ। ଆଉ କାଲି ବି ଯଦି କହିଥାନ୍ତେ ଆପଣଙ୍କର ବଡ ପୁଅ ବି ଥିଲା ତ ସିଏ ଆପଣଙ୍କୁ ନେଇ ଆସିଥାନ୍ତେ। ହଉ ଛାଡନ୍ତୁ କାଲି କଥା ତ ଗଲାଣି ଆଜି ଆଉ ମାନେ ଆଗକୁ ଆପଣ କଣ କରିବେ କହିଲେ? ମାନେ ସେମିତି ମାନେ ହେଲମେଟ ଟା ଟିକେ ଧରିକି ନେଇକି ପଳେଇବେ। ସେଇଠି ରଖିଦେଇଥିବେ ସେଇ ଷ୍ଟାଫ ସହିତ ସବୁଦିନ ରାତି ଦଶଟାରେ ପଳେଇ ଆସିବେ ସିଏ ଆପଣଙ୍କ ମାନେ ଏ ମନ ଭିତରେ ତାଙ୍କର କିଛି ର ଦେଖିବେନି କି ମାନେ ହେଲମେଟ ନାହିଁ କି ଇଏ ନାହିଁ ତ ସେମିତି କରି କି ଆପଣଙ୍କୁ ପୁରା ଛାଡିଦେବେ ରବି ଟକିଜରେ ନା କଣ କହୁଛନ୍ତି?
ଆଜ୍ଞା ଗୋଟେ ବଦଅଭ୍ୟାସରେ ପରିଣତ ହେଇଯିବ ସେଏ କାଳେ ଖରାପ ହେଇଯିବ। ଏ ପିଲାଟା କଣ ସବୁଦିନ ଗୋଟେ ମୋ ସାଙ୍ଗରେ ଯିବାର ଗୋଟେ ବାହାନା ଧହିଲାଣି। ହୁଁ ତେଣୁ ସେମିତି ନୁହଁ। ବରଂ ନିଜ ପର୍ସନାଲ୍ ଏଥିରେ ମୁଁ, ସବୁବେଳେ ଚେଷ୍ଟା କରେ ଯିବା ପାଇଁ, ତେଣୁ କାଳେ ଜଣେ ସେମିତି ମଝିରେ ହଲା ଏମିତି ଅ, ପଳେଇ ଆସି ପାରିହବ। ତେଣୁ ସବୁବେଳେ ଆଉ ସେ ସୁବିଧା ପାଇଁ ହବ ନା, ଆଁ, ତେଣୁ ସିଏ ଧର ମୁଁ ଆଗରୁ ବାହାରି ପଳିଆସିଲା, ମୁଁ ତାକୁ ଅଟକେଇଲେ ସିଏ କଣ ମୋ ପାଇଁ ଦଶ ମିନିଟ୍ ଅପେକ୍ଷା କରିବେ। କାଲି ମୁଁ ତଥାପି ମୋ ପାଇଁ ସେ ଦଶମିନିଟ୍ ଖଣ୍ଡେ ଠିଆ ହେଲେ, ଆଉ ମୋ ସାଙ୍ଗରେ ଆସିଲେ। ସେ କି ଅନ୍ୟ ପିଲାମାନେ ବି ତ ଜଣେ ଦିଜଣ କୁ କହିଥିଲି ସିଏ ବି ପାଞ୍ଚ ମିନଟ୍ ନେଖା ଠିଆ ହେଲେ କହିଲେ ଭାଇନା କାହିଁକି ଆସୁନାହାନ୍ତି। ଆଉ ତାହେଲେ ତୋମେ ଯାଅ ଆଉ କେସ ସମୟ ଠିଆ ହବ, ଠିକ ଟାଇମ୍ ରେ ଯଦି ଏ ସେ ଲୋକ ଟା ଆସିଯାଏ ତାହେଲେ ମୁଁ ତାହେଲେ ବାହାରିକି ଆସିପାରି ସେଇଟା ହଉଛି ଅସୁବିଧା ବୁଝିଲେକି। ତେଣୁ
ଆମ୍ ଆମେ ଯେହେତୁ ଆମେ ଯେହେତୁ କଥା ହଉଛେ ଆ ପଣଙ୍କ ସ୍ତ୍ରୀ ସେଠି କଣ ପାଇଁ ଏତେ ଜୋର ପାଟିରେ ଚିଲେଇକି କଥା ହଉଛନ୍ତି? ତାଙ୍କୁ ଟିକେ ମନା କଲେ ଭଲ ହୁଅନ୍ତା।
ଆଜ୍ଞା ଟିକେ ଥିରି ପାଟି କରନ୍ତୁ ଆଜ୍ଞା। ଆଜ୍ଞା ଟିକେ ଥିରି ପାଟି କରନ୍ତୁ ଆଜ୍ଞା। ଆପଣଙ୍କ ପାଟିଟା ବହୁତ ବଡ ଶୁଭୁଛି। ହଉ ହଉ ମୁଁ ତାହେଲେ ପରେ କଥା ହେବା ନହେଲେ।
ହଉ।
ହଉ ଠିକ ଅଛି ଆଉ ହଉ।